ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଏଇ ଯୋଉ ଡକ୍ଟର କଥା କହୁନଥିଲି ଏଇ ଯୋଉ ସେ କଣ କହିଲୁ ସେ ରିଟାୟାର୍ଡ ହେଲାଣି ହେଲା। ସେ ବହୁତ ଭଲ ଆଖି ଡାକ୍ତର ଥିଲେ ହେଲା ତ ସେ ସେ ବହୁତ କମ ଫିସ ରେ ନିଅନ୍ତି। ଆଉ ବହୁତ ଭଲ ଦେଖନ୍ତି ସେଥିପାଇଁ ମୁଁ ସେଇଠିକି ଯିବା କଥା। ନହେଲେ ନାଇଁ ମୁଁ କହିଲି ହଉ ଏଇଠି ଏଇଠି କମ ଫିସରେ ଦଉଛନ୍ତି ତ ପସନ୍ଦ ଆସୁନି ହଉ ତମେ ଯାଅ ପାଞ୍ଚ ହଜାର ଟଙ୍କା ଦବ ମୁଁ ସେଇଠି ଯାଇକି ଦେଖେଇକି ଆସିବି କଟକରେ। ଉଁହୁଁ।
ମା ଏତେ ପଇସା ନବନି କଟକରେ ନେବେ ପାଏ ଏତେବି ନେବେନି କାଳେ ଚଷମା ଯୋଉ ଦେବେ ସେତେବେଳକୁ ନେବେ ଅଧିକ।
ହଁ ହଁ ନା ଫିସ୍ ଟା କେତେ ପାଞ୍ଚଶହ କି ପାଞ୍ଚଶହ ପାଖାପାଖି ଥିବ ନା?
ହୁଁ ହେଟିକି ଥିବ ଆଉ କଣ ମ ଏଥି କଣ? ଆଉ ଅପରେସନ ଅପରେସନ ହଉଛି ଯେ ସେ
ହଁ ତ ସେଥିକିରେ ଯଉ କ୍ଲିନିକ ଗୁଡ଼ା ବି ନିଅନ୍ତିନି ଫ୍ରୀ ରେ ଆଖି ଟେଷ୍ଟ କରନ୍ତି ଆଉ ଗ୍ଲାସ୍ ନେଲେ ସେଟା ପାଇଁ ଫି ଜଉ ନିଅ ନ୍ତି ଗୋଟେ ଗୋଟେ କ୍ଲିନିକରେ। ଏଇ ଯୋଉ ଆମେ ଯଦି ଆମ ଯୋଉ ଗ୍ଲାସ ଟା ହେଲା ଯଦି ଲେନ୍ସକାର୍ଟ ବନେଇବାର ଦୁକାନରେ କେମିତି ହବ?
ଆରେ ଲେନ୍ସକାର୍ଟ କୁ ପ ଲେନ୍ସକାର୍ଟ କୁ ପଳଉନୁ ଡାଇରେକ୍ଟ।
ହେରା କୋଉଠି କଟକ ରେ ଅଛି ନା?
ହଁ।
କଟକ ର କୋଉ ଜାଗାରେ ଅଛି କହିଲୁ ମୋତେ? ମାନେ ମୁଁ ସେ ଜାଣିନି ପ୍ରପର ଜାଗା ସେଇଟା। ହମ୍ ହମ୍ ମତେ ଟିକେ ପଚାରିକି କହିବୁ ନା ଭାଇଙ୍କୁ?
ହଁ ହଁ ହଁ ଲେନ୍ସ କାର୍ଟ କୁ ଡାଇରେକ୍ଟ ପଳେଇବ ସେ ତମ ଆଇ ଟେଷ୍ଟ କରିଦବ ଏ ଝିଅ ବୋଉଙ୍କର ଆଖି ଯୋଉ ଟେଷ୍ଟ ହେ ଯାଇଥିଲେ ଲେନ୍ସ କର୍ଟ ରୁ ଲେନ୍ସ କର୍ଟ କୁ ଯାଇଥିଲେ ନା କଣ? ହଁ ହଁ ମୁଁ ପଚାରି କି କହିବି ସେ ଡାଇରେକ୍ଟ ସେଠି ପଳେଇବ ସେ ତମ ଆ ଖି ସ୍କାନ କରିଦେବେ ତାପରେ ତମେ ତମ ମାନେ ଚଷମା ତମର ସବୁ ଫ୍ରେମ ରେମ୍ ତମେ ସବୁ ସିଲେକ୍ଟ କରିଦବ ସବୁ କରିଦବ। ତାପରେ ତମ ଆଡ୍ରେସ ଦେଇଦବ ସେଠି ପହଞ୍ଚେଇଦବେ।
ହଁ ଭଲ ତ।
ହୁଁ।
ସେଇଟା ତ ଭଲ।
ମୋର ଗୋଟେ ସାଙ୍ଗ ଟା ଥିଲା ଆ ମୋର ଗୋଟେ ସାଙ୍ଗା ଥିଲା ପ୍ଲସ ଟୁରେ ହେଲା ସେ ବି ଲେନ୍ଟ କାର୍ଟ ରୁ ଆଣୁଥିଲା। ମାନେ ଅ କିନ୍ତୁ ଚଶମା ତାର ଲେନ୍ସ ତା ଠାରୁ ବ-ବଢିଆ ବହୁତ ଭଲ ଟିକେ ପ୍ରାଇଜ୍ ଅଧିକ ଆଉ ସେ ଦି ହଜାର ଟଙ୍କା ପଡିବ ବଦେ।
ଦି ହଜାର ହଁ ଦି ହଜାର ତ ଠିକ୍ ଅଛି ଆଉ କେତେ।
ହୁଁ ବଜେଟ୍ ଯେତିକି ପଡିବ ହୁଁ। ତାପରେ ସିଏ ବଢିଆ ବଢିଆ ଦିଟା ଚଷମା ତା ପ୍ରେମର ନେଇକି ଆଇଥିଲ।
ଓହୋ।
ନହେଲେ କଣ କହିଲ ମୁଁ ଯାଏ ହଷ୍ଟେଲ ତମେ ଆସ। ହେଲା ଆମେ ଅଙ୍କିତାକୁ ଅଙ୍କିତାର ଲେନ୍ସ କାର୍ଡ ରୁ ଅର୍ଡର କରେ ତାର ଚାଷମା ସବୁ। ହୁଁ ସତରଶ ଟଙ୍କା ନା ଏମିତି କେତେ ପଡିଥିଲା ସେ ଗୋଟେ କରିଥିଲା।
ଏଇ ମୁଁ ଗୋଟେ କାମ କରିବି ମୁଁ ଏଇଠି ଆଖି ଟା ଦେଖେଇ ଦେଇକି ମୋ ପାୱାର ଇଏ ଟା ନେଇଯିବି। ହେଲା କେତେ ଇଏର ସେଇ ଅନୁସାରେ ମଗେଇଦେଲେ ହବନି।
ହଁ ହଁ ହଁ।
ସେମିତି ମଗାନ୍ତି ନା କେମିତି।
ହୁଁ ସେମିତିି ବା।
ଓହୋ ତାହେଲେ ମୁଁ ଏଇଠି ଖାଲି ଟେଷ୍ଟ କରିକି ନେଇକି ପଳେଇବି ନହେଲେ ନା।
ହଁ।
ଲେନ୍ସ କାଟ ରେ ଭଲ ଭଲ ଫ୍ରେମ୍ ଥିବ।
ବଢିଆ ବଢିଆ ହଁ ସିଏ ତମ ମୁହଁ ସେଇଥିରେ ସ୍କାାନ କରେଇବ। ମାନେ ଆ ସେ ଆପ୍। ଯୋଉ ଡାଉନଲୋଡ କରିବ ଲେନ୍ସ କାର୍ଡ ର ତମ ଫେସ୍ ସ୍କାାନ କଲ କରିସାଇଲା ପରେ। ବହୁତ୍ ସାରା ଅପ୍ ଅପସନ୍ ଆସିବ ତମ ପାଇଁ ଆ ମାନେ କୋଉ ଫ୍ରେମ୍ ଚୁସ୍ କରିବ ସେ ଫ୍ରେମ୍ ଚୁସ୍ କରିବ କାଚ କଣ ସବୁ ପକେଇବ ମାନେ ତମର କେତେ ପାୱାର କଣ। ପକେଇବ ତାପରେ ସିଏ ତମ ଡେଲିଭରି କରିଦବ।
ଭଲ ତ ସେଇଟା ହେଲେ ସେଇଟା, ନା।
ଅଙ୍ଗିତା ବା ଏଇ ହଁ ଏଇ ଯୋଉ ତା କହୁନଥିଲ ତା ବାହାଘର ଯାଇଥିଲା। ଆମର ଏ ଏଇ ସେକେଣ୍ଡ ସେମିଷ୍ଟାର୍ ର ଯେତେବେଳେ ଆମର ଖୋଲିଲା ଫାଷ୍ଟ ଫାସ୍ ଆଇୁଲୁ ଘରୁ। ସେତବେଳେ ଅର୍ଡର କରିଥିଲା ସତରଶ ଟଙ୍କାନା ଏମିତି କେତେ ନେଇଥିଲା ମସ୍ତ୍ ଲାଗୁ୍ଚି ତା ଚସ୍ମା ପିଙ୍କ୍ କଲର ଟାଇପର ଏମତି। ପିଚ୍ ଟାଇପ ର ମସ୍ତ୍ ଲାଗେ।
ମୁଁ ତାର ଖି ଖରାପକି।
କଁ ହେଇଚି?
ତାର ଆଖି ଖରାପ କି?
ହଁ ତାର ଗୋଟେ ଆଖି ଖରାପ ଅଛି ସେ ପ ମାନେ ଖାତା ବହି ପଦ ବ୍ ମାନେ ପଢିଲା ବେଳେ ବସିକି ଚଷମା ଫସମା ଲଗାଏ। ହୁଁ।
ସେଇଆ ନହେଲେ କଣ ହବ ମୁଁ ଖାଲି ଟେଷ୍ଟ କରି ପଳେଇବି ସେଇ ଅନୁସାରେ ମଗେଇଦେଲେ ହବ ନା।
ହଁ।
ଠିକ୍ ହବ।
ନଏଲେ ଅଙ୍କିତା ସହିତ କଥା ହେଇଯାଓ ଫୋନ ନେଇକି, ନମ୍ବର ନେଇି।
ହଁ କଥା ହେଇଯିବା ତୁ ଟିକେ କଥା ହବୁ ମତେ ଲାଜ ଲାଗିବ।
ହଉ ମୁଁ କଁ କଇବି ମୁଁ କହିବି କି ଆଉ ସେ ଆଖି ତାଙ୍କର ଏମିତି ପ୍ରୋବ୍ଲେମ ହଉଚି ଆଉ ଲେନ୍ସ କାଡ୍ ରୁ କେମତି କଁ କରିବେ କହ?
ହୁଁ ହୁଁ କେମିତି କଣ ଆଣନ୍ତି ମୋ ଦେଇ ଆଣିଛି ଯେ ମୋ ଦେ
କରିବେ ନା ଲେନ୍ସ କାଡ୍ କୁ ଯାଇ ଟେଷ୍ଟ୍ ହେଇଯିବ ତାଙ୍କ ଆଖି ପାୱାର।
ହଁ ହଁ ସେଟା ପଚାରିବୁତ, ହଁ। ମୋ ଦେଇ ବି ଆଣିଚିଯେ ସେ ଯାଇକି ସେଠୁ ଆଣିଥିଲା ଭୁବନେଶ୍ୱରରୁ ଯାଇକି ସେ ଲେନ୍ସ କାର୍ଟ ନଥାଏ ତାଙ୍କର ଇଏ ସେଇଠୁ ଯାଇଁକି ଆଣିଥିଲା।
ରେ ଅଛି କଟକରେ ଦିଟା ଖଣ୍ଡେ ଅଛି ଭୁବନେଶ୍ୱରରେ ବି ଅଛି।
ହୁଁ।
ମୁଁ ଆଜିି ବା ଦେଖିକି ଆଇଲି ଲେନ୍ସ କାଡ୍, କୋଉଠି ସେ ଜାଗା?
ହେ ବକ୍ସି ବଜାର ଆଡେ ବୋଧେ ହଁ ସେଇଆଡେ। କୋଉଠି କହିଲୁ। ଆଉ ଓ ହୋ। ସେ କହୁଚି ବକ୍ସି ବଜାର ପଶିବା ପୂର୍ବରୁ ଫାଷ୍ଟ ଫାଷ୍ଟ ଗୋଟେ ମନ୍ଦିର ପାଖରେ ଅଛି। ଲେନ୍ସକର୍ଟ ହଉ ମୁଁ ବୁଝିକି କହିବି ଆଉ ତମକୁ ଲୋକେସନ ପ
ହୁଁ।
ହୁଁ।
ଦେଖିବା ଯାହା କରିବା ଗୋଟେ ଆଉ।
ଉଁ।
ଆଉ ତାଏଲେ ତୁ କାଲି ଆସିବୁ ନା।
ହଁ ମୁଁ କାଲି ଭାଇ ପଳେଇବି ପଢିବି ନହେଲେ କଁ
ହ, ହଁ କାଲି ଯାଇକି ପଢ ଟିକେ ଯାଇକି ପଢିଦିଅ ଟିକେ ଅ। ସେ ଘର ରହିଲେ ପଢିବା ପାଇଁ ଇଚ୍ଛା ହଉନି ମୋର ବହି
ହଁ ଚିଡ ଲାଗିବ କଁ ଘରୁକୁ ଗୋଟେ ଆସିିକ ପଢିବୁ।
ହଁ ବା ମୁଁ ବହି ସୁଦ୍ଧା ଖୋଲୁନି।
କହୁଚି ଆ ଫାଷ୍ଟ କେତେଦିନ ଆଇିଲି ପଢିଲି ହେଲା ପୁରା ମନ ଲଗ୍ନ ତନ ଦେଇ ପଢିଲି ମୁଁ କଇଲି ନା ନା ଟିକେ ପଢ଼ିଦିଏ ଏତେ ଦିନ ରହିବି ଫାଷ୍ଟ ଫାଷ୍ଟ ପଢିଦିଏ ଭାଇ ଦି ଚାରି ଦିନ ପଡିଛି ଖାତା ବହି ସେ ଟେବୁଲ ଉପରେ ମୋ ମମି କହିଲ ଧୂଳି ଜମି ଗଲାଣି। ଟି ମୋଟା ପର
ଆଇଲା ଦିନ ଝାଡିଝଡି ମମି ହେଲା କାଇଁ ଆଣୁଚୁ ଲୋ।
କାଇଁ ଖାଲିଟାରେ ଆଣୁଚୁ ଲୋ
ହଁ କଇଲି ଖାଲି ବ୍ୟାଗ୍ ଓଜନ କରି ଆଣିଲୁ ପୁଣି ନେଇକି ଗଲୁ ମୁଁ କଇଲି ତୁ ଚୁପ ର ମ।
ସତ କଥା କିନ୍ତୁ ନା କାଇଁ ଖାଲି ଟା ଆଣୁଛନ୍ତି କେଜାଣି।
ସେଇଆ ବା।
ଆଣିଛନ୍ତି ବେକାର ପଢୁନାହାନ୍ତି କିଛି କରିନାହାନ୍ତି।
ହଁ ବା।
ଏଇଠି ଆମ ଘରେ ଗୋଟେ ଆମ୍ବ ଗଛ ଅଛି ହେଲା ସେ ଆଜି ସେ କମ୍ପାନୀ ବଡ ହେଇନି ମାନେ ପାଚିବାର ଦୂରର କଥା ବଡ ହେଇନି।
ହୁଁ ଆମ୍ବ ମୁଇ ସତ କହିଥାନ୍ତି ଆମ୍ବ ଆଣିକି ଆସେ।
ହୁଁ ଏଇ ଯୋଉ ବର୍ଷା ନେଇକି ଯିବି ମୁଁ ମତେ ପଚାରିଲେ ଆମ୍ବ ନେବି କି ମୁଁ କଇଲି ହଁ ସେଟା ନେଇକି ଯାଇଥିବ।
ହଁ ହଁ କହିବ କହିବ ଆମର ଭାଇ ଗଛ ଯୋଉ ଗଛ ପକା ଯୋଉ ଆମ୍ବଟା ପାଚିଲା ଆବ ଗଛରୁ ପଡି ସେଇ ଆମ୍ୱ ଟା ମୋର ଭାରି ପ୍ରିୟ।
ବର୍ଷା କହିଲେ ଆମର ଯୋ ଇଏ ଅଛି କଣ କିଣା ଆମ୍ୱ ମୁଁ ନା ସେରା ଆଣିବନି ହେ ଜବରଦସ୍ତ୍ ପଚୋଉଚନ୍ତି।
ହୁଁ କିଣା ଆମ୍ବ କଣ ମୋ ବାପା ବା କାଲି କହୁଥିଲେ କିଣା ଆମ୍ବ ମୁଁ ମନା କଦେଲି ମୁଁ କାଇଲି କିଣା ଆମ୍ୱ କଣ ଅବ। କିଣା ଆମେ କେମିତି ଖାଉ
ହୁଁ।
ସେମତି କହୁଛି ମୁ ଆମ୍ବ କଥା କହୁଚି ଆମ ଝିଅ ଆଣି ମତେ ଆମ୍ବ ଦି ଧୋଇ ଦଉଛି କହୁଚି ଖାଓ।
ହଉ ଆମ୍ବ ଗୁରା ଜବରଦସ୍ତି ପଚୋଉଛନ୍ତି ନା ଦେଖିଥିବୁ ମାନେ କ ହଉ କଣ?
ଖାଲି ପିଆଜ ଦିଟା ନେଇଯାଇଚି ରସୁଣ ଦିଚା ଟା ଅଦା ଗୋଟେ ବଡ କୁକୁଡ଼ା ନେଇଯାଇଚି ତାପରେ ଉମ୍ ଟମାଟୋ ପାଞ୍ଚ ଛ ଟଙ୍କା ଟାଣି ଦେଇଚି ଲେମ୍ବୁ ଦି ତିନି ଟଙ୍କା ଏ ଟିକେ ଆଉ କଣ ଆଉ ଆମ୍ବୁଲ ମମି ଖଟା ଫଟା ସବୁ ବନେଇଥିଲା ଆମ୍ବୁଲ ଖଟା। ସୋରିଷ ତେଲ ଗୋଟେ ବୋତଲ ରେ ଦେଇଚି।
ହଁ। ଏଁ ମୁଁ ସରିଷ ତେଲ ପୁରେଇ ମନେପକେଇକି ମୁଁ କହୁଥିଲି ସେଦିନ ମୁଁ ପୁରେଇ ରଖୁଛି ହଁ ତୁ ଯାହା ଦରକାର ତୁ ଏବେଠୁ ରଖ ଗୋଟେ ଗୋଟେ।
ହୁଁ ନହେଲେ ଏକାସ ମନେ ପଡିବନି।
ହଁ ଏଇଟା ମୁଁ ସେଇ ମୁଁ ବଡି ଦିଇଟା ଭାଜି ଭୂଜାକି ନେବି ଛାଣିକି।
ହୁଁ। ଆଁ ହେ ହେ ମୋ ମମି ମତେ ବଡି ଦେଇ ପାଇଲାନି ଯେ ମୋ ପାଇଁ ର ଥିଲା ମାନେ ମୁଁ ଆଣିବି ବୋଲି ଖାସ କରିକି ଆଉ ଭାଇ ବି ଗଲା ମୋର ଏଇ ମାସ ଫାଷ୍ଟ ଫାଷ୍ଟ ବେଳକୁ। ତ ମମି କଣ କରଥିଲା ନା କରିଥିଲା ତାକୁ ଅଧା ଦେଇଥିଲା ମୋ ପାଇଁ ଅଧା ରଖିଥିଲା।
ଏ ହେ।
କେତେ ବି ମନେ ପକେଇବ ମଣିଷ ଗୋଟେ।
ହଁ ଆଗରୁ ଆକଚୁଆଲି ରଖିବା କଥା ସତରେ ମାନେ ଏକା ସାଙ୍ଗରେ ମନେ ପଡେନି କିଛି। ମୁଁ ଯାଉଛିି ତାକୁ କହିବି ସେ ପୁରେଇ ପୁରା ଦେଇକି ରଖିଦେଇଥିବ।
ହୁଁ ହୁଁ। ଆଜି ମମି ପଇସା ଦେଇଥିଲା କାହିଁକ ନା ମୋ ବାପା କାଲି ଠୁ ଜର ହେଇଯାଇଛି ତ।
ହଁ ହଁ।
ସିଜିନି ଫିଯିନି ଚେଞ୍ଜ ହଉଛି ତାପରେ ଆମେ ଗଁରେ ବି ଥିଲୁ ସେ ଏପଟ ସେପଟ ଖାଇ ଦଉଥିଲେ ଯାଇକି ହୋଟେଲ ଫୋଟେଲରେ ଦେହ ପା ଖରାପ ହେଇଯାଇଛି ଟିକେ ତାପରେ ସେଥିପାଇଁ ଆଣି ପାରିଲିନ ଆ ସେଥିପାଇଁ ୟା ଏବେ ଯିବି ବାପା ପନ୍ଦରଶହ ଟଙ୍କା ଦେଇ ଦେଇଥିଲେ ଘରେ ରେ ଗୋଟେ ଆଣିଥାନ୍ତେ ଠିକ ସେ କଣ୍ଟା ବାଣ୍ଡି ପନ୍ଦରଶହ ଟଙ୍କାରେ ଆଣିଥାନ୍ତି ମୁଁ ଏ ଟିକେ ହଁ ହଁ କରିବ ନେଇ ଅଜି ପାଞ୍ଚ ପା ରକ ଦେଇ
ହ
କଣ ଆଣିବି ଫିନାଇଲି ହାଣ୍ଡ ୱାଷ ମାଡ଼ ୱାଷ ଆମର ତ ସବୁ ନୁଆଁ ଥୁଆ ହେଇଚି। ସାବୁନ ଏଇଠି ଖାଲି ସରଫ ହଁ ଖାଲି ସର୍ଫ ସଦା ସର୍ଫ ଗୋଟେ ହଁ ସର୍ଫ ଦେଇ ଦେଇଛନ୍ତି ଆଉ କହିଲ ବିସ୍କୁଟ ମିକ୍ସର ଆଉ ଯାହା ଖାଇବା ପିଇବା ଜିନିଷ ମ୍ୟାଗି ନେଇ ଆମର ଏ ଜିନିଷ ଆଉ
ହୁଁ ହୁଁ ହଁ ସେଇରେ ଆଣିବୁ କଣ ଯେତେବେଳେ ସେ ସାମ୍ନାରେ ତ ଦୋକାନ ବି ଅଛି ତ କେତେବେଲେ କଣ ହେଲେ ଆଣି ଆସୁନି।
ଏ ହେ ଝିଅ ଚାହା ପତି ଅଛି ମୋ ବ୍ୟାଗ ରେ କାଢିଲ। ମୋ ମୋର ଭାଇ ମାନେ ଜଣ ହେବେ ସ ହାଇଦ୍ରାବାଦ ହଁ ହାଇଦ୍ରାବାଦ ଯାଇଥିଲେ ତ ସେ ଗୋଟେ ବଢିଆ ଚାହା ମାନେ ଚାହା ପତି ଆଣିଥିଲେ ପୁରା ରୋଜ ରୋଜ ବାସ୍ନା ହଉଥିଲା। ସେଇଥିର ଦିଟା ମୁଁ ଜରିରେ ପୂରେଇକି ନେଇଯାଇଥିଲି।
ହୁଁ
ହୁଁ ତା ମମି ତା ଏଇ ସେଇ ସେଇ ସେଇ ଚେନ ହଁ ମଝି ଚେନ ଗୋଟେ ଜରି ରେ ଥିବ ଦେଖ।
ସେ ଚା ପିଇଲେ ଭଲ ଲାଗେ ତତେ?
ଭଲ ଲାଗେ ଯେ ହେଲେ ମାନେ ଆଗରୁ ଭଲ ହଉନଥିଲେ ହଷ୍ଟେଲରେ ପାପାଲି ସହିତ ରହି ରହିକି ଭଲ ହଉଛି।
ହଁ ବା ସିଏ ଦିନ ରାତି ଚା ତାର ହୁଁ
ତାପରେ ଏମିତି ଗୋଟ ଅ୍ୟାସ ହେଇଯାଇଛି
ହଁ
ଭୋକ ହବନେଇ ଚା ଟିକେ କରିଦଲୁ ଆମ୍ବୁଲା ଆମ୍ବୁଲ ସେଟା।
ହଁ ଯିବେ ଆଉ ଖାଇବନି ସେ ତରକାରୀ ଟ ଭଲ ହେଇନି ହଉ ଚାଲ ଚା ଟିକେ ଖାଇଦବା।
ମାନେ ଆଜି ତରକାରୀ ଭଲ ହେଇନି ହୋଉ ଚା ଟିକେ କରିଦିଏ ଖାଇଦବା ଏଇଆ ଆଉ।
ହୁଁ ମୁଡ଼ି ଟେ ପକେଇଦେବା ଚୁଡ଼ା ଟି ପକେଇ ଦେବା।
ହଁ ଦିଅ ମୁଢି ଚୂଡ଼ା ପକେଇ ଖାଇଦବା ମିିକ୍ଚର ପକେଇକି ଖାଇଦବା ସେଉ ସେ ଛଣା ସେଉ ଟା ଭଲ ଲାଗେ ନା?
ହଁ
ହୁଁ
ସେଉ ଗୋଟେ ନେଇକି ଯିବି।
ହୁଁ ହୁଁ ହଁ।
ହଉ ଆଉ।
ହଁ ହଉ ତାହାନେ।
ହଉ
ହଉ ହଉ ତାହେଲେ ଠିକ ଅଛି
ହ ଓ